ହଁ।
ହ୍ୟାଲୋ
ହଁ
ଆଉ କଣ କରୁଚ଼
ଏଇଠି ଖାଇକି ଏସ ଲେବେ ଆଉ
ଏବେ ଆସିଲ
ହଁ ଏବେ ଖାଇକି ଆସିଲି।
ମୁଁ ତ ଏବେ ଏଠି ଛାତ ଉପୁରୁ ଖାଇକି ଆସିଲି ଆଉ
ହୁଁ ଆଉ କଣ ଖାଇଛ ଆଜି
ଆଜି ଖାଇଥିଲି ଭାଇ ରୋଲ ଗୋଟେ ଆଣିଥିଲା ଅଣ୍ଡା ରୋଲ
ହଁ ହଁ।
ଆଉ ଭାତ ଭାତ ଆଉ ସୋୟାବିନ୍ ଝୋଳ ଖାଇଥିଲି ଆଉ
ହାଁ
ଆଉ ତମର ଏଠିକଆଁ କହିଥିଲା ଆଜି
ଆମର ଏବେ ଆଜି ସୋୟାବିନ ବଡି ଝୋଳ ରୁଟି ଆଉ ଦି ପରେ ଭାତ ଟକୁ ସେ ଆଜି ସୋମବାର ତ ଭାତ ଡାଲି ଖଟା ହେଇଥିଲା। ସାଧା ହେଇଥିଲା ଆଜି ଭାତ ଥିଲା ଯୋଉମାନେ-ଯୋଉମାନେ ଭାତ ଖାଇବେ-ଖାଇବେ ଯୋଉମାନେ ରୁଟି ଖାଉଛନ୍ତି ମାନେ ଅଛନ୍ତି ସବୁ ବୁଢା ଲୋକ ଅଛନ୍ତି କେତେଜଣ ତ ସେମାନେ ରାତିରେ ରୁଟି ଖାଉଛନ୍ତି।
ହଁ।
ହୁଁ ଆଉ ଆମମାନେ କୋଉଦିନ ରୁଟି ଖାଉଛୁ କୋଉଦିନ ଭାତ ଖାଉଛୁ ଆଉ।
ଓହୋ ଆଉ ରଥଯାତ୍ରା ପାଖେଇ ଆସିଲାଣି।
ହଁ ବା ଷୋଳ ତାରିଖେରେ।
ହଁ ଆଉ ଦେଖିଯିବୁନି?
ହଁ ଯିବା ନା ଆମ ଓଡିଶାର ସବୁଠାରୁ ବଡ ପର୍ବ। ଆମ ଓଡିଶାର ସବୁଠାରୁ ବଡ ପର୍ବ ଆଉ ଦେଖିଯିବା।
ଆଉ କଣ କେମିତି କଣ ଅ ଦିଦି କହିଲ କେମିତି କଣ ରଥଯାତ୍ରା ଦେଖି ବିଷୟରେ ଟିକେ
ହଁ ର-ର ରଥଯାତ୍ରା ଦେଖ ଆମ ଏପଟେ ଇଂରେଜ ମାସରେ ଜୁଲାଇ ମା ଜୁଲାଇ ଜୁନ୍ ଜୁଲାଇ ରେ ପଡେ।
ହଁ।
ରଥଯାତ୍ରାରେ ମାନେ ପୁରୀ ଯିବ ପୁରା ଗହଳି।
ହଁ।
ଯାହା ହେଲେ ବି ପାଞ୍ଚ ଛଅ ହଜାର ଲୋକ ହଉଥିବେ।
ହଁ।
ପୁରୀ ବଡଦାଣ୍ଡରେ ଯୋଉଠି ରଥଯାତ୍ରା ହଉଚି ସେ ବଡଦାଣ୍ଡ କୁ ପୁରା କଭର୍ କରିକି ଥିବେ।
ହଁ।
ମାନେ ଅଲଗା ଟାଇମିରେ ଯଦି ତମେ ଯିବ ଦେଖିବାକୁ ତାହେଲେ ହୁଏତ ମନ୍ଦିର ଭିତରକୁ ଯାଇକି ଦର୍ଶନ କରିପାରିବ।
ହୁଁ।
ଏବେ ଏଇ ରଥଯାତ୍ରା ଯୋଉଦିନ ହଉଚି ସତର ତାରିଖରେ ହବ କି ଷୋଳ ତାରିଖରେ ହବ। ମାନେ ତା ମାସେ ପୂର୍ବରୁ ଆଉ ମାସେ ପର ଯାକେ ତମେ ପୁରୀ ଗଲେ ଖାଲି ଗହଳି ଏତେ ଗହଳି ଯେ ମାନେ ଆଉ ଦେଖିପାରିବେନି ସେ ଲାଇନ୍ ରେ ଠିଆ ହେଇ-ହେଇ ସନ୍ଧ୍ୟା ହେଇଯିଵ ଦେଖିହେଉନି ସେ ପୁଣି ଦି କାହିଁକି ନା ତିନି ଟାଇମି ପହଡି ପକଉଚନ୍ତି ବାରଟା ସାଢେ ବାରଟା ହେଇଗଲେ ପହଡି ପକେଇ ଦେଉଚନ୍ତି।
ହଁ।
ରଥଯାତ୍ରା ଟାଇମ୍ ରେ ଅଧିକା ଗହଳି ହୁଅନ୍ତି, ସେ ରଥ ସବୁ ଦେଖିବାକୁ ଯାଆନ୍ତି ଏ ଗ ହଳି ଯାତ୍ରା। ଏଇଟା ତ ଆମ ଓଡିଶାରେ ଯୋଉଠି ଯାତ୍ରା ହଉଛି ଯାତ୍ରା ଅଧିକ ଲୋକ। ଗହଳି ଅଧିକ ରଥଯାତ୍ରା ଦେ ଖୀବାକୁ ଯାଉଛନ୍ତି ଗହଳି ପ୍ରବଳ।
ହଁ।
ର ରଥଯାତ୍ରାରେ ଫୁଣି ତିନିଟା ରଥ ହଉଛି।
ଆଉ ମୁଁ କଣ ଶୁଣୁଥିଲି ଏ ଆମର ଯୋଉ ସେଇ ରଥଯାତ୍ରରେ ଖାଇବା ପିଇବା ସବୁ ଫ୍ରି।
ହଁ ସେଇଠି ମାନେ ଏ ଖାଇବା ପିଇବା ଫ୍ରି ମାନେ ସବୁ ଅଛନ୍ତି ଯୋଉ ବକ୍ତା ମାନେ ଅଛନ୍ତି ମାନେ ଯୋଉମାନେ ଧନୀ-ଧନୀ ଲୋକ ସେମାନେ କଣ କରୁଛନ୍ତି ଯେତିକି ହବ ସେ ତାନ କଲା ଟାଇପ୍ ର କରନ୍ତି, ଗୋଟେ ପଟେ ରୋଷେଇ ଚାଲିଥିଵ ଗୋଟା ଟେ ରୋଷେଇ ଚାଲିଥିବ, ସେ କହିବେ ଯେ ହଁ ତମେ ରୋଷେଇବାସ କର। ମୁଁ ଦଶ ହଜାର କି, ପନ୍ଦର ହଜାର, କି କୋଡିଏ ହଜାର, କି ପଚାଶ ହଜାର, ମୁଁ ମୋ ତରଫରୁ ଦେବି।
ଓହୋ।
ଏମିତି କରିକି ସେ ଗୋଟେ ସେଇଠି ଖାଇବାକୁ ଦିଅନ୍ତି। ସେଇଟାକୁ କଣ ଆନନ୍ଦଵଜାର କୁହାଯାଏ।
ଓ ହଁ ଆନନ୍ଦ ବଜାର।
ହଁ ସେଠି ସେମିତି ଦଶ ଦିନ ଯାଙ୍ଗେ ରଥଯାତ୍ରା ହବ ତାପରେ ଗୁଣ୍ଡିଚା ଗୋଟେ ଦିନ ପୁଣି ହବ
ହୁଁ।
ହୁଁ ବାହୁଡା ବି ଗୋଟେ ଦିନ ହଉଛି। ବାହୁଡା ରଥଯାତ୍ରାରେ ମାନେ ଜଗନ୍ନାଥ ମହାପ୍ରଭୁ ତାଙ୍କ ମାଉସୀ ଘରକୁ ଯିବେ ବୁଲିବା ପାଇଁ।
ହଁ।
ତାଙ୍କ ମାଉସୀଘର ଗୋଟେ ମାଉସୀ ମା ମନ୍ଦିର ଅଛି। ହେଟା ଗୁଣ୍ଡିଚା ଗୁଣ୍ଡିଚା ମନ୍ଦୀରକୁ ମାଉସୀମା ମନ୍ଦିର କହନ୍ତି।
ହଁ।
ତ ସେଇଠିକି ବୁଲିବାକୁ ଯିବେ। ବୁଲିବାକୁ ଯୋଉଦିନ ବୁଲିବା ଗଲା ଯାକେ ସେଇଟାକୁ ରଥଯାତ୍ରା କହୁଛନ୍ତି ଗୁଣ୍ଡିଚା।
ଆଉ ଯୋଉ ଆମର ଯୋଉ ଅ ଅଧର ବଣ ଯୋଉ ଭାଙ୍ଗ ହଉଛି ସେଟା କୋଉଦିନ? ଅଧର ପ-ପଣା ଯୋଉ ଭାଙ୍ଗ ସେଇଟା କୋଉ ଦିନ?
ନା ସେଇଟା କହିପାରିବିନି।
ମତେ ଲାଗୁଛି ଏଟା ବୋଧେ ସେଇ ଲା-ଲାଷ୍ଟ ଦିନ ବୋଧେ ହେଇଥିବ ମତେ ଲାଗୁଛି।
ହଁ ସେ ଲାଷ୍ଟ ଦିନ ତୁ ଆଗ ସେଏ କ ଆଗ ସୁନାବେେଶ କରାହବ। ଓ ହଁ ହୁଁ, ଜଗନ୍ନାଥକୁ ଆଉ ସେ ଦୁଇ ଜଣ ଯେଉଁ ଅଛନ୍ତି ବଳଭଦ୍ର ସୁଭଦ୍ରା ସମସ୍ତେ ହି କରନ୍ତି ସୁନାବେଶ। ସୁନାରେ ଟିକେ ସଜବାଜ କରନ୍ତି।
ହଁ।
ରେ ରଥଯାତ୍ରା ହବ, ରଥଯାତ୍ରାରେ ସେ ଭକ୍ତମାନଙ୍କ ସହ ଗୁଣ୍ଡିଚା ବାହୁଡ଼ା ଗୁଣ୍ଡିଚା ମନ୍ଦିର ଯାକେ ମାନେ ଯାତ୍ରା କରନ୍ତି ଆଉ। ରଥରେ, ରଥରେ, ଭକ୍ତ ମାନଙ୍କ ସହ ଲୋକମାନଙ୍କ ସହ ସେଇ ଗୁଣ୍ଡିଚା ମନ୍ଦିର ଯାକେ ଯାତ୍ରା କରନ୍ତି। ତ ସେଇଥିପାଇଁ ଲୋକମାନେ କହୁଛନ୍ତି। ରଥରେ ଯାଉଛନ୍ତି ମହାପ୍ରଭୁ ରଥଯାତ୍ରା।
ଓ ହୋ।
ତା ପରେ ହଁ ଗୁଣ୍ଡିଚା ମନ୍ଦିରରେ କେତେଦିନ ରହିବା ପରେ
ହୁଁ।
ଆଉ ଗୋଟେ ବାକୁଡ଼ା ଯାତ୍ର ହୁଏ।
ହୁଁ।
ବାହୁଡ଼ା ଯାତ୍ରାରେ କଣ? ଜଗନ୍ନାଥ ଯୋଉ ଯାଇଥିବେ ସେଇ ମନ୍ଦିରକୁ, ମାଉସୀ ମା ମନ୍ଦିରକୁ ବା ଗୁଣ୍ଡିଚା ମନ୍ଦିରକୁ, ସେଇଠୁ ନିଜ ମନ୍ଦିରକୁ ଫେରିବେ।
ଓ ହୋ।
ସେଇଠୁ ନିଜ ମନ୍ଦିରକୁ ଆଉ ଥରେ ଫେରିବେ, ମାନେ ଓଡ଼ିଆରେ ଯେଉଁ କହନ୍ତି ବାହୁଡ଼ିବା। ଆ ଗୋଟେ ଜାଗାକୁ ଯାଇଥିଲା, ପୁଣି ଆଉ ଥରେ ବାହୁଡିକି ଆସିବେ ହାରି। ସେଇଟାକୁ ବାହୁଡା କହନ୍ତି। ଆ ହଁ ସେଇଟାକୁ ବାହୁଡା ଯାତ୍ରା କହନ୍ତି।
ଆଉ ରଥ କେତେବେଳେ ଭିଡିଛ?
ନା ନା। ରଥ ପିଢି ଏ ପାଖକୁ ଯାଇ ହଉନି। ଗହଳି ପ୍ରବଳ ଯୋଉମାନେ। ହଁ ଯୋଉମାନେ ଦି ତିନି ଦିନ ଆଗରୁ ଯାଇକି ସେଇଠି ରହିଯାଇଥିବେ ସେମାନେ ହୁଏ ତ ରଥ ପାଖାପାଖି ରହିପାରନ୍ତି।
ହୁଁ।
ଆଉ।
ଆଉ। ଓ ଜଗନ୍ନାଥଙ୍କ ଯୋଉ ତାଙ୍କ ରଥର ଚକା କେତେଟା।
ଆଉ ଜାଣିନି କିନ୍ତୁ ତାଙ୍କ ରଥ ନା ନନ୍ଦୀଘୋଷା।
ତାଙ୍କ ନନ୍ଦିଘୋଷ ତାଙ୍କ ରଥ ନା ଆଉ ଯୋଉ ବଳଭଦ୍ର ତାଙ୍କରଥ ନା।
ବଳଭଦ୍ର ତାଳ ଦ୍ୟୋଜ।
ଆଉ ରହିଲି ଯୋଉ ଆମର ସୁଭୋଦ୍ରା ତାଙ୍କର।
ଅ ସୁଭଦ୍ରାଙ୍କ ରଥ ନା ହଉଛି।
ତାଙ୍କ ନା।
ଟିକେ ମନପଡୁନି।
ହଁ ହଁ ଦର୍ପ ଦୋଳନ।
ହଁ ଦର୍ପ ଦଳନ।
ହଁ ଆଉ ସେଇ ପୁରୀର ପରିବେଶ ଟା କେମିତି?
ପୁରୀ ପରିବେଶ କଲେ ମାନେ ସେଇଠି ସେଇ ଲୋକମାନଙ୍କୁ କିଛି ଅଲଗା ଅଲଗା ଲାଗିପାରେ କିନ୍ତୁ ବାହାରୁ ଯୋଉ ଲୋକମାନେ ଯାଉଛନ୍ତି ତାଙ୍କ ଗୋଟେ ପୁରା ଆନନ୍ଦ ଆମେ ପୁରୀ ଆସିଛୁ ଜଗନ୍ନାଥ ଦର୍ଶନ କରିବୁ ଏବେ ପୁଣି ରଥଯାତ୍ରା ଟାଇମ ରେ ଆମେ ରଥଯାତ୍ରା ଦେଖିବାକୁ ଆସିଛୁ କହିଲେ ମାନେ ଯୋଉ ଲୋକ ଯାଇଥିବ ପୁରୀ ସେ ଯଦି ଗାଁ ଲୋକ ମାନଙ୍କୁ ମୁଁ ରଥଯାତ୍ରା ଦେଖିବାକୁ ଆସିଛି ସେମାନେ ବି ବହୁତ ଖୁସି
ଆଉ ଯୋଉ ରାଜ ହଁ ସେ ଯୋଉ ଆମ ଯୋଉ ରାଜା ଅଉଛନ୍ତି ତାଙ୍କ ଅ ସେପଟେ ତାଙ୍କ ଜିଲ୍ଲା ଟା କୋଉଟା କି ଯୋଉ ଆମର ଛେରା ନାଇ ନାଇଁ ଆମର ଯୋଉ ଛେରା ପହଁରା ହଁ ନା ନାଇ ଆଉ ଯଉ ଛେରା ମହରାା ଯୁ କରିବା ଆସିବେ ସେ ରାଜା ଅନ୍ୟ ଡିଷ୍ଟ୍ରିକ୍ଟୁ ଆସିବେ ନା
ମା ସେ ପୁରୀର
ଅନ୍ୟ ଡିଷ୍ଟ୍ରିକ୍ଟ ନାହିଁ ସେ ଆଗରୁ ଯୋଉ ଥିଲା ପୁରୀ ଜିଲ୍ଲା ବୋଲି। ପୁରୀ ରାଜବାଟି ନା କଣ ଗୋଟେ ଅଛି
ହଁ ହଁ ହଁ
ଏଇଠୁ ପୁରୀ ଅଛି ମାନେ ସେ ପାଖାପାଖି ସେଇଠୁ ଛେରା ପହଁରା କରିବାକୁ ସବୁ ଆସନ୍ତି
ଓହୋ
ରାଜା ରାଜା କହନ୍ତି ଆଉ ଗଜପତି କୁହନ୍ତି
ହଁ ହଁ ମ ମ କହିଲି ଗଜପତି ଡିଷ୍ଟ୍ରିକଟରୁ ମୁଁ ହେଲେ ଗଜପତି ଡିଷ୍ଟ୍ରିକ୍ଟରୁ ରାଜା ଅସନ୍ତି ବୋଲି
ନା ନା ନା ସେ ରଥଯାତ୍ରା ଟାଇମରେ ଏ ଗଜପତି ରାଜା ରଥ ଉପରେ ବସିକି ମାନେ ଅ ଛେରା ପହଁରା କରିକି ସୁନାର ଝାଡ଼ୁରେ ଟିକେ ସଫା କରିଦେବେ ଆଉ
ହଁ
କଣ ପାଇଁ କରନ୍ତି କହିଲ ଏଇଟା କାରଣ ଆ ଅଳା ଓଳି ସଫାସଫି କମ କାର ମାନେ ଯୋଉମାନେ ଟିକେ ଲୋ ପ୍ରୋଭାଇଡ ର ଲୋକ
ହଁ ହଁ
ହଁ ସେମାନେ ଝା ଝାଡୁ ପହଁରା କରନ୍ତି ତ ସେଇଠି ଭଗବାନ ମାନେ ଜଗନ୍ନାଥଙ୍କ ଆଗରେ ରାଜା ଝାଡୁ ପହଁରା କରିବାର ମାନେ ହଉଛି ଜଗନ୍ନାଥ କି ଭଗବାନଙ୍କ ଆଗରେ ସମସ୍ତେ ସମାନ ରାଜା ରାଜା ବାଟରେ ତ ମାନେ ଗୋଟେ ଛୋଟ ପରିବାର ର ଲୋକ ବି ରାଜାଙ୍କ ସାଙ୍ଗରେ ସାମାନ ସିଏ ଓଳାବେଳି କରୁଛନ୍ତି ଇଏ ବି ଅଳା ଓଳି କରୁଛନ୍ତି ସେଇଥିପାଇଁ
ଆଉ ଭଗବାନ ଉପରେ ବିଶ୍ଵାସ ଅଛି ତାହେଲେ
ହଁ ଆଉ ଭଗବାନଙ୍କ ଦୟାରେ ଚାଲୁଛେ ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖିବା
ଆଉ ପୁରୀ ଗଲେ ସିଏ ବି ଯାଉଛନ୍ତି ନା ନାଇଁ
ହଁ ସେ ଆମେ ଥରେ ଯାଇଥିଲୁ ପୁରୀ ଏବେ ପନ୍ଦର କୋଡିଏ ଦିନ ତଳେ ପୂର୍ବରୁ ଯାଇଥିଲୁ ହଁ ମନଜ ଭାଇ କହୁଥିଲେ ପୁରୀ ଯାଇଥିଲୁ ଆଉ ସେଇ ବି ସିଆଡେ ଗଲୁ ଆମେ ଘରୁ ଜିନିଷପତ୍ର ନେଇକି ଯାଇଥିଲୁ ଯେ ଗାଧୋଇବୁ ବୋଲି
ହଁ
ଯଉ ଯାଇକି ସେ ଲାଇନ ରେଠି ମାନେ ରେଲୱେ ଷ୍ଟେସନ ରୁ ବଡ ଦାଣ୍ଡ କୁ ଚାଲି ଚାଲି ମନ୍ଦିର ପାଖକୁ ଗଲୁ। ସେଇଠି ଦର୍ଶନ କରିବା ପାଇଁ ଲାଇନ ରେ ଠିଆ ହେଲୁ।
ହଁ।
ଦୁଇ ଘଣ୍ଟା ଅଢ଼େଇ ଘଣ୍ଟା ଠିଆ ହେଲା ପରେ ଦର୍ଶନ ମିଳିଲା।
ହୁଁ।
ସେଇପଟେ ଏଠୁ ମାନେ ଆମେ ଯେତେବେଳେ ମନ୍ଦିର ଭିତରକୁ ଏଣ୍ଟ୍ରି କଲୁ ସେତେବେଳେ ପଡିବ ବୋଲି ମାନେ ଆମେ ଯିବା ପରେ ଆଉ ସବୁ ବନ୍ଦ।
ହଁ।
ସେଇ ଦିଗକୁ ଜଲ୍ଦି ଛାଡିଦେବେ ବୋଲି କାଳେ ଛାଡିଦେଲେ ମନ୍ଦିର ଭିତରେ ଆଉ ମାନେ ତଳେ ଗୋଡ ଲାଗୁନଥିଲା।
ଏସ ହଉଠି ପଳେଇଦେସା ଠେ ହେଇକି ଆଉ
ହଁ ଠେସା ଠେସେଇ ହେକି ମାନେ ତମକୁ ପୁରା ଠେସିକି ଟେଲିକି ନେଇ ତମ ଗୋଡ ତଳେ ଲାଗିବନି ତମେ ପାଞ୍ଚ ହାତଟ ଆଗକୁ ପଳେଇବ ଦି ହାତ ପଛକୁ ପଳେଇବ। ହେଲା ଏମିତି ହେଇକି ବାକି ଦର୍ଶନ ମିଳିଗଲା। ତାପରେ ସେଇଠୁ ଆସିକି ବାଟରେ ଗୋଟା ଟିକେ ଖାଇଲୁ ଗଲୁ ସିଇକିଛି ଗଲୁ ସମୁଦ୍ର କୂଳକୁ ଗଲୁ ଗାଧୋଇବାକୁ ଯେ ଆଉ ଗାଧୋଇ ହେଲାନି। ଯାଇକି ଦଶ ପନ୍ଦର ମିନଟ। ସେଟୁ ସେପଟୁ ବୁଲାବୁଲି ହେକି ପଳେଇ ଆସିଲୁ ଜିନିଷ ପତ୍ର ନେଇକି ଯାଇଥିଲୁ
ଆଉ ତା ରଖୁଛି ତାହେଲେ?
ହଁ ହଉ।
ଆଉ ପରେ କଥା ହବା ଆଉ
ହଁ।